ହଁ ତ
ସାଙ୍ଗ କଣ କରୁଥିଲୁ?
ଏଇଠି ବସିଥିଲି ଆଉ କଣ କରିବି
ଆଉ ତୋ ଦେହ ବା ସବୁ ଭଲ ଅଛି।
ହଁ ମତେ ଭଲ ଅଛି ତୁ କେମିତି ଅଛୁ?
ହଁ ମୋ ଦେହ ବି ବହୁତ ଭଲ ଅଛି। ଆଉ ଦିନରେ କଣ ଖାଇଥିଲୁ।
ଦିନରେ ତ ଭାତ ଖାଇଥିଲି ଏଇଟା ଆଉ ସେ ମୁଢି ମିକ୍ସଚର ସବୁ ଅଛି ଆଉ କଣ କରିବି
ଭଲ ଖରା ଦିନ ଚାିଟାବେେ ଧରିକି ନ ଖାଇଲେ କିଛି ଭଲ ଲାଗିବନି ଆଉ ଚୋବା ଚୋବ ଜିନିଷ
ହଁ ଏଇନା ବର୍ଷା ଉଠେଇଲାଣି ତ ଯଦି ଆଉ ମାମା କହିଲେ ମୁଢି ମିକ୍ସଚର ବନେଇକି ଦେଲେ ଆଉ
ହଁ ଆମ ଆଡେ ବି ବର୍ଷା ଉଠି ହେଲାଣି ଆଉ ଘରେ ସମସ୍ତେ କେମତି ଅଛନ୍ତି।
ଭଲ ଅଛନ୍ତି ତମ ଘରେ ସବୁ କେମିତି ଅଛନ୍ତି।
ହୁଁ ହଁ ଆମ ଘରେ ବି ସବୁ ବହୁତ ଭଲ ଅଛନ୍ତି ଆଚ୍ଛା ଆ କଣ ଶୁଣିବାକୁ ପାଉଛି ତମ ଆଡେ ବାଲିଯାତ୍ରା ବଢିଆରେ ମାନେ ପାଳନ କରୁଛ।
ହଁ ଯୋଉ ଦଶହରା ବାଲିଯାତ୍ରା ତ
ହଁ ନାଇଁ ହଁ ସେଇ ବିଷୟ ଟିକେ ମତେ କହିଲୁ?
ଆମ ଆଡେ ତ ଦଶହରା ବହୁତ ଭଲରେ ପାଳନ କରାଯାଏ ମାନେ ଯେହେତୁ ଆମର କ୍ଷତ୍ରୀିୟ ତ ଦଶହରା ଟା କହିବାକୁ ଗଲେ ଆମର ତ
ଆରେ ବାଲିଯାତ୍ରା ଯୋଉ କାର୍ତ୍ତିକ ପୂର୍ଣ୍ଣିଆ ବାଲିଯାତ୍ରା ସେଇ ବିଷୟରେ ମତେ ଟିକେ କହ
ଓ କାର୍ତ୍ତିକ ପୂର୍ଣ୍ଣିମା ବାଲି ଯାତ୍ରା ଯୋଉ ଡଙ୍ଗା ଭସା ହୁଏ ତ ସେଇଟା ତ ଆମର କାର୍ତ୍ତିକ ମାସରେ କଣ କାର୍ତ୍ତିକ କାର୍ତ୍ତିକ ମାସରେ କୁହନ୍ତି ପୂଣ୍ୟ ମାସ ସବୁଠୁ ହଉଛି କାର୍ତ୍ତିକ ମାସ କାହିଁକି ନା କାର୍ତ୍ତିକ ମାସରେ ଧର୍ମ ଡଙ୍ଗା ଭସାଯାଏ ସେଥିପାଇଁ କାର୍ତ୍ତିକ ମାସ ଟାଙ୍କ ଲୋକ ସବୁ ମାନ ତ ଗ୍ରହଣ କରିବା ଛାଡ଼ିଥାନ୍ତି ଆଉ ସେଇଦିନ ମାନେ କାର୍ତ୍ତିକ ମାସ ଟାଙ୍କ କେହି ମାନେ ସମସ୍ତେ ଏମିତି ବି କୁହାଯାଏ ବଗ ବଗୁଲି ବି ଆମିଷ ଖାଇନଥାନ୍ତି ତ ତାପରେ ପଞ୍ଚୁକ ପାଞ୍ଚ ଦିନ ପାଳନ କରାଯାଏ କାର୍ତ୍ତିକ ମାସ ଶେଷ ବେଳକୁ ପଞ୍ଚୁକ ପାଞ୍ଚ ଦିନି କରାଯାଇଥାଏ ପାଞ୍ଚ ଦିନିଆଙ୍କ ଆମ ଗାଁରେ ସବୁ ଝିଅ ମାନ ସ୍ତ୍ରୀ ଲୋକମାନୋନ ସମସ୍ତେ ସକାଳୁ ଉଠେଇକି ଗାଧୁଆ ପାଧୁଆ କରିକି ଠାକୁର ମନ୍ଦିର ମାନେ ଦର୍ଶନ କରନ୍ତି ତାପରେ ଆସିକି ଚଉରା ମୂଳେ ସବୁ ଚଉରା ପାଖରେ ମୁରୁଜ ପକାନ୍ତି। ଆଉ ମାନେ ଶେଷ ପାାଳି ଚଉଦିନ ମାନେ ପାଞ୍ଚ ଦନି ଦିନ ସବୁ ରାତି ଦିଇଟା ତିନିଟାରୁ ଉଠିକି ଯାଆନ୍ତି ଗାଧେଇ ନଈ ନାଳ ଏମିତି ମାନେ ପାଖରେ ଯାହାର ଯାହା ପୋଖରୀ ଥିବ ସବୁ ଗାଧେଇ ଯାଆନ୍ତି ଗାଧେଇକି ଆସିକି ନୂତନ ବସ୍ତ୍ର ପରିଧାନ କରିକି ଚଉର ମୂଳେ ମୁରୁଜ ପକାନ୍ତି ତାପରେ କାର୍ତ୍ତିକେଶ୍ଵରଙ୍କ ପୂଜା ହେଇଥାଏ ଆମ ଆଡେ ବାଲିଯାତ୍ରା ବି ବହୁତ ଧୁମଧାମ ରେ ହୁଏ କାର୍ତ୍ତିକେଶ୍ଵର ପୂଜା ମାନେ ସେଇଠି ଭୋଜି ଭାତ ସବୁ ମାନେ ପୁନେଇ ଦିନ କରାଯାଏ ତାପରେ ଏଠୁ ଆମେ ସବୁ ସେଇଠି ଆଗେ ମୁରୁଜ ଭଜ ଭୁଜ ପକେଇକି ଯାଉ ସେଠି ଭୋଜି ଖାଉ ଭୋଜି ଖାଇକି ସେଠୁ ଆସିକି ବୁଲାବୁଲି ଏମତି ମାନେ ବାଲିଯାତ୍ରା ଆମର ଯେହେତୁ ବାଲିଯାତ୍ରା ଟା ଦିନରେ ହୁଏ ତ ଆମର ଦିଟା ତିନିଟା ବେଳୁ ଯାତ୍ରା ଆରମ୍ଭ ହେଇଯାଏ ସବୁ ଦୋକାନ ବଜାର ପଡେ ଆମ ଆଡେ ବହୁତ ଭଲ ସେ କର ମାନେ ଏମିତି ଖାଇବା ଷ୍ଟଲ ପଡେ ଖେଳନା ଦୋକାନ ଛୋଟ ଛୁଆଙ୍କ ପାଇଁ ତାପରେ ଏଠୁ ସେଲଫି ଷ୍ଟାଣ୍ଡ ପଡେ ବିଭିନ୍ନ ପ୍ରକାର ମନୋରଞ୍ଜନ ପାଇଁ ଦୋଳି ପଡେ ତାପରେ ଏଠୁ ଯେମିତି କିି ଡ୍ରେସ ଦୋକାନ ଚପଲ ଦୋକାନ ଏମତି ବିଭିନ୍ନ ପ୍ରକାର ଦୋକାନ ସବୁ ପଡେ ଆଉ ସେଲଫି ଷ୍ଟାଣ୍ଡ ମଧ୍ୟ ପଡିଥାଏ ଆଉ ବିଭିନ୍ନ ପ୍ରକାର ଖେଳନା ବହୁତ ଜିନିଷ ସବୁ ପଡିଥାଏ ଯାତ୍ରରେ ତାପରେ ଆମେ ଆଇସ୍କ୍ରିମ ଗୁପଛୁ ପାମ୍ପୁଡି ଚାଟ ଏମିତି ଝିଅ ପିଲାଙ୍କର ତ ଖାଇବାଟା ଆଗ ଆଇସ୍କ୍ରିମ ଗୁପୁ ତ ଆମେ ସବୁ ଆଗ ଯାଇକି ଆଇସ୍କ୍ରିମ ଖାଉ ଦୋଳିରେ ବସିକି ବହୁତ ଭଲ ମାନେ ଏଞ୍ଜୟ କରୁ ତାପରେ ସେଠୁ ରାତିରେ ଆମେ ସବୁ ସବୁ ବୁଲି ବୁଲାକି ଘରକୁ ଆସିକି ସନ୍ଧ୍ୟା ବେଳେ ଟିକେ ରେଷ୍ଟ ନେଇକି ରାତିରେ ନାଚ ଦେଖିବା ପାଇଁ ଯାଉ ଆମର ଚ ପଡେ ଚାରି ରୁ ପାଞ୍ଚ ରାତି ଆମେ ଯେତେବେଳେ ମାନେ ଡଙ୍ଗା ବସଉ ଡଙ୍ଗା ବସେଇଲା ବେଳେ ଗୋଟେ ଗୀତ ମାନେ କୁହାଯାଏ ଧର୍ମ ଡଙ୍ଗା ସେଇଟା ଆ ଆମର ଯୋଉ ବାଲିଯାତ୍ରା ହୁଏ ବାଲିଯାତ୍ରା ଯୋଉଠିକି ଏଣ୍ଟ୍ରି କଲା ବେଳେ ଯୋଉ ଗେଟ୍ ଟା କରାହ ସେ ଗେଟ୍ ପାଖରେ ବହୁତ ବଡ ମାନେ ଗୋଟେ ଡଙ୍ଗା ତିଆରି କରାଯାଇଥାଏ ଏଇଟା ଏଇଟା ମାନେ ଲୋକଙ୍କ ଆକର୍ଷଣ ପାଇଁ ସେ ଡଙ୍ଗାରେ ସବୁ ମାନେ ସେଇଠି ଲେଖା ହେଇଥିବ ଅ ମାନେ ଧର୍ମ ଡଙ୍ଗା ବିଷୟରେ ସବୁ ଧର୍ମ ଡଙ୍ଗା ଲେଖା ହେଇଥିବ ଡଙ୍ଗା ଉପରେ ତାପରେ ସାଇଟ ରେ ଲେଖା ଯାଇଥିବ ମାନେ କଣ କଣ ସବୁ ମାନେ ପୁଣ୍ୟ ମିଳିଥାଏ ଏଇ ମାସରେ ଆମିଷ ଛାଡ଼ିଲେ ଏଇ ମାସରେ ଡଙ୍ଗା ଭସେଇବା ଦ୍ଵାରା ଆମର ମାନେ ଯେତିକି ବି ଆମେ ପାପ କରିଥିବା ସେଇ ଡଙ୍ଗାରେ ଆମର ଅ ଗୁଆ, ପାନ ଆଉ ଆମେ ଏ ପଇସା ଟିକେ ରଖୁ ମାନେ ଛୋଟ କଏନ୍ ପଇସା ରଖୁ। ତାପରେ ଏଠୁ ପାନ, ଗୁଆ, ଧୂପ, ଫୁଲ, ଭୋଗ ଦଉ। ଏଠୁ କଦଳୀ ଭୋଗ ଦଉ। ଡଙ୍ଗାରେ ଭୋଗ କରିକି ପୂଜା କରିକି ଡଙ୍ଗା କ ଭସେଇ ଦଉ। ଉଁ ଗାଁ ରେ ସେ ଡଙ୍ଗା ବିର ମହତ୍ବ ସବୁ ମାନେ ଲେଖା ଯାଇଥିବ। ଆଉ କୁହାଯାଏ କା କଦଳୀ ପଟୁଆରେ ଡଙ୍ଗା କରିକି ଭସେଇଲେ ନା ପୁଣ୍ୟ ଅର୍ଜନ ହୁଏ। ସେଇଥିପାଇଁ ଇଆଡେ ସବୁ ମାନେ ମାର୍କେଟ ର ଯୋଉ କାଗଜ ଡଙ୍ଗା ବଦଳରେ ଘରେ କଦଳୀ ପଟୁଆରେ ଡଙ୍ଗା ବ୍ ବନେଇକି ମାନେ ଭସାନ୍ତି। କାହିଁକି ନା କଦଳୀ ପଟୁଆ ର ଆଗରୁ ଆମର ପରମ୍ପରାରେ ଅଛି କି ଡଙ୍ଗା ଭସେଇବା ମାନେ କାର୍ତ୍ତିକ ପୂର୍ଣ୍ଣିମା ଆମର ହଉଛି କଦଳୀ ପଟୁଆର ଡଙ୍ଗା। ଏବେ ସବୁ ବଜାରରେ ସବୁ ଆଣିକି କାଗଜର ଡଙ୍ଗା ସୁନ୍ଦର ସୁନ୍ଦର ଆକର୍ଷଣ-ଅ-ଅ କରିବା ପାଇଁ ସୁନ୍ଦର ରଙ୍ଗ ଦେଇକି ବଢିଆ ବଢିଆ ଡଙ୍ଗା ଆସେ। କିନ୍ତୁ ପୁଣ୍ୟ ଡଙ୍ଗା ତାର ଯେହେତୁ ଆମର ପରମ୍ପରା ଆଉ ସଂସ୍କୃତିରେ ରହିଛି କି କଦଳୀ ପାଟୁଆ ଡଙ୍ଗା। ତ ଆମ ଆଡେ କଦଳୀ ପାଟୁଆ ଡଙ୍ଗା ହିଁ ସମସ୍ତେ ଭସାନ୍ତି। ହ ଯାତ୍ରାରେ ବି ଆମେ ବହୁତ ସାରା ମଜା କରୁ ସାଙ୍ଗମାନେ, ଗାଁ ଝିଅ ମାନେ ସବୁ ସାଙ୍ଗ ହେଇକି ଯାଉ ଯାତ୍ରା ଦେଖି। ତାପରେ ଏଠୁ ରାତିରେ ଆମର ପାଞ୍ଚ ରାତି ନାଚ ପଡେ। ଆମେ ନାଚ ଦେଖି ବି ଯାଉ ପାଞ୍ଚ ରାତି ଆଙ୍କ ନାଚ ଦେଖି ଯାଉ।
ଆରେ ବା ତମର ତ ବଢିଆ ଭଲରେ ପାଳନ କର।
ଆଉ ତମ ଆଡେ ସାଙ୍ଗ କେମିତି କଣ ପାଳନ କରାଯାଏ?
ଆମ ଆଡେ ବି ବହୁତ ଧୁମଧାମ ର ସହିତ ପାଳନ କରାଯାଏ। ତୁ ତ ଜାଣିଥିବୁ ସାଧବ ପୁଅମାନେ ଯୋଉ ଆଗରୁ ସବୁ ବ୍ୟବସାୟ କରିବା ପାଇଁ ଯାଉଥିଲେ ମାନେ ତାଙ୍କ ସ୍ମୃତିରେ ଏଇ ଯୋଉ ଉ-ଉ ମାନେ ଆମ କାର୍ତ୍ତିକ ପୂର୍ଣ୍ଣିମା ଟାଟା ପାଳନ କରାଯାଏ। ଯୋଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ଅ-ଅ-ଅ-ଅ ଲୋକମାନେ ଏ-ଏ ତ ମାନେ ଲୋକମାନେ କଣ ଆମେମାନେ ସମସ୍ତେ ସଖାଳୁ ଉଠୁ ତାପରେ ନଦୀ କିମ୍ବା ଉ କ ପୋଖରୀ କିି ଇ-ଇ ମାନେ ଗାଧେଇ ପାଧେଇ ନଦୀ ପୋଖରୀକି ମାନେ ଡଙ୍ଗା ଭସେଇବା ପାଇଁ ଯାଉ। ତାପରେ ସେଇ ଡଙ୍ଗାରେ ଆମେ ଯୋଉ ତୁ କହିଲୁ ଯେମିତି ପାନ, ଗୁଆ ଏମିତି ସବୁ ଥୋଇକି ତାପରେ ଗୋଟେ ଗୀତ ବି ଗାଆନ୍ ଦିଆ ଆକା ମା ବୋଇ ପାନ ଗୁଆ ଥୋଇ ଏମିତି ଗୀତ ଗାଇକି ଡଙ୍ଗାକୁ ଆମେ ଭସଉ। ତାପରେ ଉମ୍-ମ୍-ମ୍ ତାପରେ ଏ-ଏ-ଏ ସେଠି ଯୋଉ ଥାଆନ୍ତି ତାପରେ ଘରକୁ ଆସିକି, ତାପରେ ଶିବ ଠାକୁରଙ୍କୁ ତ ଜାଣିଥିବୁ ସେଦିନ ମାନେ ସେଟା ତାଙ୍କର ମାନେ ତାଙ୍କ ଉଦ୍ଦେଶ୍ୟରେ ସେଟା କରାଯାଏ। ତାପରେ ମନ୍ଦିରକୁ ଯାଇକି ଆମେ ଦର୍ଶ ଦର୍ଶନ କରୁ ମାନେ ସେଇ ମାସଟା ଯାକର ପୁଣ୍ୟ ଅର୍ଜନ କରିବା ପାଇଁ ମନ୍ଦିର ଯାଇକି ଦର୍ଶନ କରୁ। ଡଙ୍ଗା ବି ଭସଉ। ତାପରେ ଏଠୁ ଉ-ଉ-ଉ ସେଇ-ଇ ପା ମ-ମ ମାନେ ବାଲିଯାତ୍ରା ବାଲିଯାତ୍ରା ଯୋଉ ମେଳା ପଡିଥାଏ। ସେଠି ବିଭିନ୍ନ ପ୍ରକାରର ସବୁ ଜିନିଷ ଦେଖିବାକୁ ମିଳେ ମାନେ ବହୁତ ପ୍ରକାର ଦୋ ଦୋକାନ ଖେଳନା ତାପରେ ହସ୍ତଶିଳ୍ପୀ ଗୋଟେ ଯୋଉ ତାରକସୀ କାମ, କଂସା ବାସନ ତାପରେ ଏମିତି ସବୁ ଜିନିଷ ସେଠି ପଡ଼ିଥାଏ। ତାପରେ ଆମେ ପରିବାର ଲୋକ ଅ-ଅ ନହେଲେ ସାଙ୍ଗମାନଙ୍କ ସହିତ ସବୁ ବୁଲିବା ପାଇଁ ଯାଉ। ତାପରେ ବୁଲି ଗଲା ପରେ ସେଠି ବିଭିନ୍ନ ପ୍ରକାର ଜିନିଷ ସବୁ କିଣାକୁଣି ବି କରୁ। ତାପରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ବି ଦେଖିବାକୁ ସେଠି ମାନେ ସବୁ ମିଳେ। ବହୁତ ଜାଗାରୁ ଲୋକ ଆସନ୍ତି ନାଚ ଗୀତ ମାନେ ବିଭିନ୍ନ ପ୍ରକାରର ସେଠି ହୁଏ। ଏମିତି ସବୁ ଆମେ ଦେଖୁ ବାଲିଯାତ୍ରା ବୁଲୁ ତାପରେ ଏ-ଏ-ଏ ମାନେ ବାଲିଯାତ୍ରା ତ ଜାଣିଥିବୁ ବାଲିଯାତ୍ରା ତ ମାନେ ବହୁତ ଗୋଟେ ମାନେ ସବୁ ମା ଅନେଇକି ଥାନ୍ତି କେବେ ମାନେ ଗୋଟେ ଆସିବ ସବୁ ଉ-ଉ ଅପେକ୍ଷା କରିକିଥାନ୍ତି। ତାପରେ ମାସ ସାରା ସବୁ ଆମିଷକୁ ଛାଡିଥାନ୍ତି। ଏମିତି ସବୁ ଆମେ ପାଳନ କରୁ। ତାପରେ ସେଠି ବିଭିନ୍ନ ପ୍ରକାରର ସବୁ ଯୋଉ ଜିନିଷ ପଡିଥାଏ ସବୁ ବୁଲିକି ଆମେ ଦେଖୁ ସବୁ ଜିନିଷ ମାନେ ପ୍ରାୟ କିଣୁ। ଝିଅ ପିଲା ମାନଙ୍କର ତ ମାନେ ଜିନିଷ ଦେଖିବାକୁ କିଣିବାରେ ତାଙ୍କର ମାନେ ଅଧିକ ରୁଚି। ତାପରେ ଏ-ଏ-ଏ ଛୋଟ ପିଲା ମାନେ ବି ସେଠି ମାନେ ବହୁତ ପ୍ରକାରର ମାନେ ଖେଳନା ଯୋଉ ପଡିଥାଏ ସେମାନେ ବହୁତ ପ୍ରକାରର ଖେଳନା ଖେଳନ୍ତି। ତାପରେ ବିଭିନ୍ନ ପ୍ରକାର ଝୋଲା ଦୋଳି ଦୋଳି ଏମିତି ସବୁ ପଡ଼େ। ସେଠି ବି ଯାଇକି ସବୁ ଖେଳନ୍ତି। ଛୋଟ ଛୁଆମାନେ ସବୁ ମଜା ନିଅନ୍ତି। ଆଉ ବହୁତ ଜାଗାରୁ ବି ଲୋକ ଆସନ୍ତି। ଅ-ଅ ବାଲିଯାତ୍ରା ଦେଖିବା ପାଇଁ। ଆ ଦିନବଳା ମାନେ ଏମିତି ସବୁ ଆମେ ବୁଲିକି ସବୁ ଜିନିଷ ପତ୍ର କିଣୁ ସବୁ ଖାଉ ତାପରେ ରା ଏ ସମୟରେ ସେଇଠି ବହୁତ ପ୍ରକାରର ନାଚ ଗୀତର ମାନେ ଆୟୋଜନ ରୁହେ। ଯାତ୍ରାବାଟି ବି ପଡ଼େ। ସେଠି ଆସ୍ ମାନେ ଆସିକି ପାଞ୍ଚ ଦିନ ପର୍ଯ୍ୟନ୍ତ। ପାଞ୍ଚ ଛଅ ଦିନ ଏମିତି ମାନେ ପଡ଼େ ଆଉ। ତାପରେ ଏ-ଏ-ଏ ସେଠିଇ-ଇ-ଇ ଅ-ଅ ଗତବର୍ଷ ତ ବାଲିଯା ତ୍ରା ଯାଇଥିଲି ତାପରେ ସେଠାରେ ମାନେ ବହୁତ ମାନେ ଭଲ ଲାଗିଲା ମୋତେ। ଆଉ ଦୋଳି ବି ଖେଳିଥିଲି ତାପରେ ସାଙ୍ଗମାନଙ୍କ ସହିତ ବି ବହୁତ ମଜା ଲାଗିଥିଲା। ଆଉ ବ୍ ବିଭିନ୍ନ ପ୍ରକାର ଖେଳନା ବି ସବୁ ମୁଁ କିଣିଥିଲି। ତାପରେ ଏ -ଏ ଘର ର ମାନେ ଘର ଯାହା ସବୁ ଦରକାରେ ମାନେ ଯେମିତି କିି ମାନେ ଏ-ଏ-ଏ ସବୁ ବିଭିନ୍ନ ପ୍ରକାରର ମାନେ ଜିନିଷ କଂସା ବାସନ ଜିନିଷ ଏମିତି ସବୁ ପଡ଼ିଥାଏ। ସେଟା ବି ମୁଁ ମୁ କିଣିଥିଲି। ଏମିତି ସବୁ କିଣିକି ତାପରେ ଏ-ଏ-ଏ-ଏ ଦିନରେ ତ ବୁଲିଲୁ, ତାପରେ ବହୁତ ପ୍ରକାରର ଜିନିଷ ଖାଇଲୁ। ତାପରେ ରାତିରେ ବି ଆମେ ସବୁ ସାଙ୍ଗ ହେଇକି ଯାଇଥିଲୁ ଘ ପରିବାର ଲୋକ ସବୁ ଯେତେ ସବୁ ଯାଇଥିଲୁ ସାଙ୍ଗ ହେଇକି ଅ ଦେଖିକି ଆସିବା ଲାଗି। ତାପରେ ଏ-ଏ-ଏ ବାଲିଯାତ୍ରା ତ ମାନେ ଗୋଟେ କହିଲା ଭଳି ଗୋଟେ ଧ ଧର୍ମର ପର୍ବ କହିଲେ ଏ-ଏ -ଏ ମାନେ କମ୍ ହବନି। ମାନେ ଆମେ ମାସ ଯାକ ଅ-ଅ-ଅ ଧ ଧର୍ମ ସାଉଣ୍ଡିବା ପାଇଁ ଆମେ ମାସ ଯାକ ଛାଡିଥାଉ ତାପରେ ଏ-ଏ ମାନେ ସବୁ ଉ-ଉ ଅ ମାନେ ଅନେଇକି ଥାଉ ପାଞ୍ଚ ଦିନ ଯୋଉ ପଞ୍ଚୁକ ହୁ ପାଳନ କରାଯାଏ ତ ଜାଣିଥିବୁ। ତାପରେ ସେଦିନ ଆମ ଗାଁରେ ବି ବହୁତ ଧୁମଧାମ ର ସହିତ ପାଳନ କରାଯାଏ। ଆ-ଆ-ଆ ମାନେ ମୁରୁଜ ଝୁ ଟି ର ଏମିତି ଗୋଟେ ପ୍ରତି ପ୍ରତିଯୋଗିତା ହୁଏ ସମସ୍ତେ ନି ଘର ଆଗରେ ମାନେ ସନ୍ଧ୍ୟା ସମୟରେ ଅ-ଅ ମ-ମ ମାନେ ମ୍-ମ୍ ଗୋବରରେ ଲିପିକି ସେଠି ବିଭିନ୍ନ ପ୍ରକାରର୍ ପ୍ରକାରର ଝୋଟି ଚିତା ସବୁ କରନ୍ତି। ତାପରେ ଆମ ଗାଁର ଯୋଉ ମୁଖିଆ ଆ-ଆ-ଆ ମ ମୁଖିଆ ଯେ ମୁଖିଆ ମାନେ ବହୁତ ଲୋକ ମିଶିକି ତାପରେ ସବୁ ଗାଁ ବୁଲିବା ପାଇଁ ଆସ୍ ଭଗବାନ ଯୋଉ ଶ୍ରୀକୃଷ୍ଣଙ୍କୁ ନେଇକି ବୁଲିବା ପାଇଁ ଆସନ୍ତି। ତାଙ୍କ ରଥ ବିମାନରେ ଏମିତି ବୁଲିବା ପାଇଁ ଆସନ୍ତି। ତାପରେ ଏ ସବୁଠୁ ସବୁଠୁ ଯାହାର ସବୁଠୁ ଯାହାର ବେଶୀ ତି ଇ-ଇ ଅ ମାନେ ଭଲ ହେଇଥାଏ। ତାଙ୍କୁ ପୁରସ୍କୃତ କରାଯାଏ। ସବୁ ଆମେ ପାଳନ କରୁ। ଆମେ ସବୁ ଆମ ପାଳନ କରୁ।
ଆମ ଆଡେ ଆମ ଆଡେ ତ ଯେମିତି ହୁଏ ତମ ଆଡେ ବି ସେମିତି ତ ହୁଏ।
ହଁ ଆଉ ତୁ ଏଥର ତୁ ତ ସବୁବେଳେ ତମ ଗାଁ ରେ ଦେଖୁଛୁ। ଏଥର ମାନେ ଚେଷ୍ଟା କରିବୁ ଆମ ଗାଁକୁ ଆସିବା ପାଇଁ।
ହଁ ନିଶ୍ଚିନ୍ତ ଚେଷ୍ଟା କରିବି ଆଉ ଡାକିଲୁଣି ଯେହେତୁ ଆଉ କଣ ମନା କରିହବ।
ହଁ ତୁ ଆସିବା ପାଇଁ ନିଶ୍ଚୟ ଟ୍ରାଏ କରିବୁ ଚେଷ୍ଟା କରିବୁ। ଆଉ ତୁ ଆସିଲେ ବି ମୋତେ ବହୁତ ଭଲ ଲାଗିବ। ତୁ ଆସିବୁ ମୋ ସାଙ୍ଗରେ ମଉସା ମାଉସୀ ବି ନେଇକି ଆସିଥିବୁ।
ହଉ ହଉ ତାହଲେ।
ଆଉ ଏମିତି ଆଉ ତୁ ଆସିଲେ ଆମେ ଆଉ ଟିକେ ବୁଲିଯିବା। ମୁଁ ମାନେ ଆମ ଘରେ ଆମର କେହି ଛାଡୁନାହାନ୍ତି ନା ତୁ ଯେହେତୁ ଆସିବୁ। ତ ତୋ ବାହାନାରେ ମୁଁ ବି ଯିବି ବୁଲିବା ପାଇଁ ମାନେ ଏମିତି ଗୋଟେ ଦିନ ଯାଉଛି, ଏମିତି ଆମେ ପାଞ୍ଚ ଦିନ ଯାକ ଯିବା ବୁଲିବା ପାଇଁ ବାଲିଯାତ୍ରା ଦେଖିବା ପାଇଁ।
ଭଲ ଆଉ।
ତୁ ନିଶ୍ଚୟ ଆମ କଥା ରଖିକି ଦେଖ୍ ଆସିବୁ।
ହଁ ହଁ ନିଶ୍ଚିନ୍ତ ଯିବି।
ହଉ ସାଙ୍ଗ ତୋ ସହିତ କଥା ହେକି ମୋତେ ବହୁତ ଭଲ ଲାଗିଲା। ତାହେଲେ ତୁ ନିଶ୍ଚୟ ଆସିବା ପାଇଁ ଚେଷ୍ଟା କରିବୁ ତେବେ ହଉ ଏବେ ତାହେଲେ ମୁଁ ଫୋନ ରଖୁଛି।
ହଉ ସାଙ୍ଗ।